ହାଲୋ
ହଁ ଆପଣଙ୍କୁ ମୋ କଥା ଟା ପୁରା ସ୍ପଷ୍ଟ ଭାବରେ ଶୁଭୁଚି ତ?
ହୁଁ ଚି ମୁଁ ପଳେଇଗଲେ ଏଥର ଠିକ ଶୁଭୁଚି
ହଁ ମତେ ବି ଆପଣଙ୍କ କଥା ଭଲରେ ଶୁବୁଚି ଆପଣ ଭଲ କଲେ ସେ ଯୋଉ କବାଟଟାକୁ ମଝି ଘରର କବାଟାକୁ ଦେଇଦେଲେ। ଆପଣ ଏବେ ଆ ଆପଣଙ୍କର ଲଞ୍ଚରେ ଆଜି ଆପଣଙ୍କର ମାମା କଣ ଖାଇବାକୁ ବନେଇଚନ୍ତି।
ହ
ଭାତ ଡାଲି ତାପରେ ଯୋଉ ଦହିକଡି। ଆପରେ ଦହିକଡି ପରେ ହେଇଛି ଆମର ଣ ସେଇଟା କୁହନ୍ତି ଯୋଉ ଅ ପୋଟଳ ଆଳୁ ତରକାରୀ ଛୁଇଁ ଆଳୁ ଭଜ। ଯା ତାପରେ ଖାଇବୁ ଆଉ ହଉ ଆପଣଙ୍କର ଆଜି କଅଁ କଣ ଖାଇବା ପିଇବା ହେଇଚି ଆଜି ଆପଣଙ୍କ
ଆପଣଙ୍କ କଥା ଟା କାହିଁକି ଚଡ ଚଡ ଭଳିଆ ଶୁଭୁଚି ଆପଣ ବୋଧେ ଇୟରକଡ ଟାକୁ ହଲ ହଲ କରୁଚନ୍ତି, ଆଉ ନହେଲେ ପାଟିରେ କାମୁଡୁଚନ୍ତି, ଯେମିତି ଆପଣ ସବୁବେଳେ କରନ୍ତି, ସେଥିପାଇଁ ଆପଣଙ୍କ କଥା ମତେ ଜମାରୁ ସ୍ପଷ୍ଟ ଭାବରେ ଶୁଭୁନାଇଁ।
ମୁଁ ଇୟରକଡ ଚଡ଼ ଚଡ କରୁନାହିଁ, ଆଉ ଆମର ବି ନାହିଁ
ଆପଣ, ଆପଣଙ୍କ କଥା ମତେ କିଛିବି ଶୁ ଶୁଭୁ ନାହିଁ। ଆପଣ ଟିକେ ଭଲରେ କଥା ହୁଅନ୍ତୁ।
ଏବେ ଶୁଭିଲା।
ହଁ ଏବେ ଟିକେ ସ୍ପ ଷ୍ଟ ହେଲା ହଉ ଆପଣ ଆଜି କଣ କହିଲା ଆଉ ଥରେ ଟିକେ କହୁନାହାନ୍ତି ଆପ ଆପଣଙ୍କ ମାମା ଆଜି ଆପଣଙ୍କ ପାଇଁ କଣ ସବୁ ଖାଇବାକୁ ବନେଇଥିଲେ?
ଆମର ହେଇଚି ଆଉ। ତାପରେ ଡାଲି ହେଇଚି ଆଉ କିଛି
ନାଇଁ ଆପଣଙ୍କ କଥା ପୁଣି ଅସ୍ପ ଷ୍ଟ ହଉଚି ଆପଣ କେମିତି କଥା ହଉଚନ୍ତି ଆପଣ ଜାଣିଥିବେ।
ଓ ଏବେ ଶୁଭିଲା, ନା ଏଟାବି
ହଁ ହଁ ଏବେ ଶୁଭିଲା।
ଆଉ ମୁଁ ମାମା ଆଜି ରୋଷେଇ କରିଛନ୍ତି, ଆମର ଆଜି ଅରୁଆ ଭାତ ହେଇଚି। ଆଉ ଡାଲି ହେଇଚି ଡାଲି ଡାଲି ପୋଟଳ ଆଳୁ ତରକାରୀ
ମତେ ଲାଗୁଚି ଆପଣଙ୍କ୍ ଆପଣଙ୍କ ଇୟରକଡ ଟା କାଢି କି ଆଉ ଥରେ ଗେଂଜନ୍ତୁ।
ହେଲା ନା ଏବେ ବି ଶୁଭୁନି ଆପଣଙ୍କୁ।
ହଁ ଏବେ ଭଲରେ ଆମ ଆ ଆ ଆପଣଙ୍କ କଥା ମତେ ଶୁଭୁଚି।
ଆପଣ ମିଛ କଥା ଗୁଡାକ କାଇଁ କହୁଛନ୍ତି କହିଲ ଆଉ ଆପଣ ଯୋଉ ଏଇ ଯୋଉ ୱାର୍ଡ ଗୁଡାକ ଇଉଜ୍ କ କରୁଚନ୍ତି, ଆଉ ୟୁଜ କରିବେନି।
ହଉ ତାହେଲେ ବହୁତୁ ଭୁଲ ହେଇଗଲା ମୁଁ ଆପଣଙ୍କ ସହିତ ଏଥର ଭଦ୍ରାମିର ସହିତ କଥାହେବି, ଆଉ ଆପଣଙ୍କୁ ଘରେ ଆଜି କଣ ପାଇଁ ଅରୁଆ ଭାତ ହେଇଚି, ଆଜି କଣ ଆପଣଙ୍କ ଘରେ କି କିଛି ଭଲ ଦିନ ଅଛି।
ଆମ ଘରେ ଏଇଥିପାଇଁ ଅରୁଆ ଭାତ ହେଇଚି କାରଣ ଆଜି ଟିକେ ଗରୁବାର୍ ନାଇଁ ଶୁକ୍ରବାର ଥିଲା ତ ଇଛା ହେଲା ସମସ୍ତଙ୍କୁ ଅରୁଆ ଭାତ ଖାଇବା ପାଇଁ ସେଇ ଯୋଗୁରୁ ଟିକେ ଅରୁଆ ଭା ଭାତ କରିଦେଲୁ ଆଜି ଖାଇବାର ସେଗୁଡାକ ଆହୁରି ଆଉ ସେ ଖାଇବାରେ ମୁଁ, ହଁ କୁହନ୍ତୁ।
ହଁ ଆପଣଙ୍କର କଥା ପୁଣି ଟିକେ ଅସ୍ପଷ୍ଟ ହଉଛି, ଆପଣ ଟିକେ ଯେମିତି କଥା ହଉଥିଲେ ସେମିତି ହୁଅନ୍ତୁ, ଆ ଆଉ ଆମର ଏଇ ଯୋଉ କଲ ଟାକୁ ଆପଣ ପୁରା ଦଶ ମିନିଟ ପଚାଶ ସେକଣ୍ଡ ଯାଏ ନେଇକି ତାପରେ କାଟିବେ, ମନ ଇଛା କାଟି ଦେବେନି।
ହଉ ଠିକ ଅଛି ଆପଣ ଟିକ ଟିକେ ଟାଇମ ଟାକୁ ଦେଖିବେ କାରଣ ମୁଁ ଫୋନ ଟାକୁ ବନ୍ଦ କରିଦେଇବିଛି ତ ସେଇ ଯୁଗୁରୁ ଆଉ। ଏବେ ଶୁଭିଲା ନା ଏବେ ବି କଥା ଟା ଲାଖୁଚି?
ନାଇଁ ନାଇଁ ଏବେ ପୁରା କଥା ସ୍ପଷ୍ଟ ଭାବରେ ଶୁଭୁଚି, ଆପଣ ଯେହେତୁ ଅନୁଗୁଳ ଅନୁକୂଳ ଚଦ୍ର ଦୀକ୍ଷା ନେଇଛନ୍ତି ସେଇଥିପାଇଁ ବୋଧେ ପ୍ରତ୍ୟେକ ଶୁକ୍ରବାର ଆପଣ ହୋଇଛି ଖାଉଛନ୍ତି ଛନ୍ତି ଯୋଉ ସାଧା ମାନେ ଅରୁଆ ଭାତ ଡାଲମା ଏଇ ଭଳି ଜିନିଷ ନା କଣ?
ନା ନା ଆମ ଘରେ ଏତେ ବି ପଇସା ନାହିଁ ଯେ ସପ୍ତାହକୁ ଓ ମାନେ ସପ୍ତାହକୁ ଥରେ ମାନେ ଅରୁଆ ଭାତ ଭାତ କରି ଖାଇବୁ ଆମର ମାନେ ଏତେ ବି ଆମେ ଭା ଧନୀ ନୁହେଁ କି ଯେ ଆମେ ସପ୍ତାହକୁ ଥରେ କରିକି ଖାଇବୁ ଆମର ଯେମିତି ଇ ମାନେ ଏମତି କରିଦଉ ନହେଲେ ମୋ ମାମା ତ ମଙ୍ଗଳବାର ଦିନ ସେ ତାଙ୍କରି ପାଇଁ ହିଁ ଖାଲି ଅରୁଆ ଅରୁଆ ଭାତ କରନ୍ତି କିନ୍ତୁ ଖାଲି ତାଙ୍କର ପାଇଁ ମାନେ ଗୋଟେ ଗିନା ଚାଉଳରେ ସେ କରନ୍ତି। ତାଙ୍କୁ ହେଇଯାଏ ତାପରେ ଯୋଉ କିଛି ପର୍ବପର୍ବାଣୀ ହେଲା କି ସଂକ୍ରାନ୍ତି ହେଲା ସେତେବେଳେ ଆମର ଭଲରେ ପୁରା ଅରୁଆ ଭାତ ହୁଏ ଯେମିତି କି ସମସ୍ତଙ୍କୁ ପାଇବ ସେଇଟା ହେଲେ ହାଣ୍ଡିରେ ହାଣ୍ଡିଏ ଭାତ ଦେଇଦେଲେ ଅରୁଆ ଭାତ ମାନେ ଯେତେବେଳେ ହୁଏ ହାଣ୍ଡିରେ ହାଣ୍ଡିଏ ସେ ହାଣ୍ଡିର ହାଣ୍ଡିଏ ଯଦି ଆରୁଆ ଭାତ ମତେ ଦେଇଦବ କାରଣ ଅରୁ ଅରୁଆ ଭାତ ପ୍ରିୟ ସେଇ ହାଣ୍ଡିର ହାଣ୍ଡିଏ ଯାକ ଅରୁଆ ଭାତ ମୁଁ ଖାଇଦେବି କାରଣ ଅରୁଆ ଭାତ ମୋର ବହୁତ ପ୍ରିୟ। ଆଉ ଆପଣଙ୍କୁ ଅରୁଆ ଭାତରେ ଘିଅ ପକେଇକି କିମ୍ବା ଉଷୁନା ଭାତରେ ଯେ ଯେତେବେଳେ ଗରମ ଥିବ ଘିଅ ପକେଇକି ଖାଇଲେ ଆପଣଙ୍କୁ ବୋଧେ ବହୁତ ଭଲ ଲାଗେ କାରଣ ଆପଣଙ୍କ ଘିଅ ବହୁତ ପ୍ରିୟ।
ହଁ ହଁ ମୁଁ ଗରମ ଭାତରେ ସେ ଉଷୁନା ବି ହଉ କିମ୍ବା ଅରୁଆ ବି ହଉ ଗରମ ଭାତରେ ସବୁ ଭଳି ଟିକେ ଘିଅ ଆଉ ଲୁଣ ପକେଇକି ଖାଇବାକୁ ମତେ ବହୁତ ପସନ୍ଦ ମତେ ସେମିତି ଭଲ ଲାଗେ। ସେଥିପାଇଁ ମୋ ମାମା ବି ଗୋଟେ ଘିଅ ଡବା ରଖିଛନ୍ତି ସେଥିପାଇଁ ସେ ଯେତେବେଳେ ମୋର ଅରୁଆ ଭାତ ଖାଇବାକୁ ଇଛା ଥାଏ ଆଉ ଆମ ଘରେ ଡାଲମା ହେଇଥାଏ ସେତେବେଳେ ସିଏ ତାଙ୍କ ତରଫରୁ ଆଣିକି ମୋ ପାଖରେ ସେ ଯୋଉ ଘିଅ ଡବାଟାକୁ ରଖିଦିଅନ୍ତି ତାପରେ ସେ ଘିଅ ଦବାରୁ ଘିଅ କାଢିକି ମୋ ଭାତ ଉପରେ ପକାଏ ତାପରେ ଟିକେ ଲୁଣ ବି ପକାଏ ଲୁଣ ପକେଇ ସାରିଲା ପରେ ଭାତ ଆଉ ଘିଅ ଆଉ ମୋ ହାତ ସାହାଯ୍ୟରେ ତାଙ୍କୁ ସବୁ ଗୋଳେଇ ଦିଏ ଆଉ ଖାଏ ଆଉ ସେମିତି ଖାଇଲେ ମନକୁ ଶାନ୍ତି ମିଳେ ଆଉ ଏବେ ତ ଗରମ ଦିନ ପଳେଇଲାଣି ବର୍ଷା ଦିନ ଆସିଲାଣି ତାପରେ ଶୀତ ଋତୁ ଆସିବ। ସେଥିପାଇଁ ଏବେଠୁ ଘିଅ ଖାଇବାର ସ ଋତୁଟା ଷ୍ଟାର୍ଟ ହେଇଗଲା ଆପଣ ବି ଘିଅ ଖାଇବାକୁ ପସନ୍ଦ କର ତେ
ହଁ ମତେ ତ ଘିଅ ଖାଇବାକୁ ଭଲ ଲାଗେ ଆଉ ଆମର ଅ ଆମର ଦିଟା ମାନେ ଦିଟା ଡବା ଫୁଲେଇକିି ଘିଅ ଅଛି ଆଉ ଦିଇଟାଯାକ ଦବା ଉପରେ ଘିଅ ଆଉ ଯୋଉ ଗୋଟେ ଆଉ ଗୋଟେ ଗୋଟେ ଯୋଉ ବୋଟଲ ରେ ବୋଟଲଟେ ଘିଅ ଅଛି।
ହଁ ମୁଁ ଜାଣିଛି କାହିଁକି ନା ଆପଣଙ୍କର ମାମା ତ ଘିଅ ତା ଘରେ ବନାନ୍ତି ନା ତ ଆପଣଙ୍କ ଘରେ ଘଅ ରହୁଥିବ ବୋଲି ଆଉ ଆପଣଙ୍କୁ ଯିଏ ସବୁବେଳେ କ୍ଷୀର କି ଦଉଥିଲେ ଆଉ କାହିଁ ସେ କ୍ଷୀର ଦଉନାହାନ୍ତି କଣ ହେଇଛି କି ତାଙ୍କର?
ହଁ ସେ ଏବେ ଟିକେ ତାଙ୍କ ଗାଁ କୁ ପଳେଇଛନ୍ତି ଆଉ ସେ ଗାଁରୁ ଆଉ ଆସିବେନି ସେ ଯୁଗୁରୁ ଆମେ ଆଉ କ୍ଷୀର ରଖୁନୁ ଆମର ଏଇ ଯୋଉ ମଝିରେ ଆକ୍ସିଡେଣ୍ଟ ହେଇଥିଲା ସେତବେଳେ ହିଁ ଯାହା ମୁଁ ଘିଅ ଖାଉଥିଲି ନହେଲେ ଘିଅ କହୁଛି କ୍ଷୀର ପିଉଥିଲି ନହେଲେ ଆଉ କ୍ଷୀର ପିଉନି ଆଉ ସେତେବେଳେ ଯୋଉ ଆକ୍ସିଡେଣ୍ଟ ହେଇଥିଲା ମୁଁ ତ କ୍ଷୀର କ୍ଷୀର ପିଇବା ପାଇଁ ଆଣିଥିଲି କିନ୍ତୁ ମୁଁ ଯେତିକି କ୍ଷୀର ପିଉନଥିଲି ସେତିକି କ୍ଷୀରରେ ମୁଁ ମ୍ୟାଙ୍ଗୋ ଯୋଉ ମ୍ୟାଙ୍ଗୋ ସେକେ ଓରିଓ ସେକେ ଏମିତି ସବୁ ଜିନିଷ କରିକି ପିଉଥିଲି ଆଉ ଥରେ ଜାଣିଛନ୍ତି। ମୁଁ କଣ କରିଥିଲି। ମୋର ସେତେବେଳେ ପୁରା ହାତ ବି ଭଲ ନଥିଲା। ମୋ ଭଉଣୀ କହିକି ସବୁ କରଉଥିଲି। ଆଉ ସବୁ ତାଙ୍କ ରେସିପି ମୁଁ ତା ତାକୁ କହିଦଉଥିଲେ। ଏମିତି ଏମିତି କରେ ଭଲ ଲାଗିବ ତାପରେ ସେ ସେମିତି କରିକି ମତେ ଦଉଥିଲା ତାପରେ ଆଉ ଗୋଟେ କଥା ଜାଣିଛନ୍ତି। ମୁଁ ନୁହେଁ ଆ ସେଇ ଯୋଉ ଯୋଉ ଦଶ ଏମିତିଆ ଚକୋସ ଯୋଉ ମିଳେ ନି। ଯୋଉ ଖାଇବାର ଯୋଉ ଚକଲେଟ ହେଇଥିବ। ତାକୁ ଚୋବେଇ ଚୋବେଇ ଯୋଉ ଉ, ଖାଆନ୍ତି ଆଉ କ୍ଷୀରରେ ପକେଇକି ଯୋଉ ଖାଆନ୍ତି। ସେଇ ଚକୋସ ଗୁଡାକ ମୁଁ କି କ୍ଷୀରରେ ପକେଇକି ଗ୍ରାଇଣ୍ଡିଙ୍ଗ କରିକି ସେଥିରେ ଟିକେ ନା ଚିନି ପକେଇକି ଯୋଉ ପିଇଥିଲି। ସେଟ ବହୁ ବଢିଆ ଦେଖାଯାଉ ଲାଗୁଥିଲା ଆପଣ ସେମିତି କେବେ କରିକି ପିଇଛନ୍ତି। ନା, ମୁଁ ଆପଣଙ୍କୁ କେବେ ଗୋଟେ କରିକି ଦେବେ ଆପଣ ପିଇବେ।
ନାଇଁ ନାଇଁ ସେସବୁ ପିଇବାର ମଁ ଇଚ୍ଛା ନାହିଁ। କାହିଁିଟ ସେଟା ଛୋଟ ପିଲାମାନଙ୍କର ଖାଇବା ତ ସବୁ ବଡ ଲୋକ ମାନଙ୍କୁ ସେ ଖାଇବାଟା ପସନ୍ଦ ନଥାଏ। ଯେମିତି ମୁଁ ଗୋଟେ ବଡ ଲୋକ ଆଉ ଆପଣ ବି ଗୋଟେ ବଡ ମଣିଷ ହେଲେଣି ହେଲେ ଆପଣଙ୍କୁ ସେ ଚକସ ଟା ଭଲ ଲାଗୁଛି। ହେଲେ ମତେ ଚକସ ଜମା ବି ଭଲ ଲାଗୁଛି। ମୋର ନିଜର ପସନ୍ଦ ସେଟ ନୁହଁ। କ୍ଷୀରରେ ଚୁଡା ଗୋଳେଇକି ଦେଇ ଦେେଲେ, କିମ୍ବା ଛତୁଆ ଗୋଳକି ଦେଇେଲେ, କିମ୍ବା ଓଟସ ଗୋଳେଇକ ଦେଇଲେ ରେ ମୁଁ ପୁରା ଶାନ୍ତିରେ ଖାଇଦେବି ଆଉ। ସେଇଟା ମୋର ଦେହ ଖରାପ ବି ହବନି। ଆଉ ଚକସ ଖାଇବାର ମୋର ଇଚ୍ଛା ବି ନାହିଁ ଚକସ ରେ ବହୁତ ଚିନହି ଭ ବରଛି। ଆପଣଙ୍କୁ ଯଦି ଭଲ ଲାଗୁଛି ଆପଣ ନିଜେ କରିକି ଚପସ ଖାଆନ୍ତୁ। ମୁଁ, ଯାହା ଆପଣଙ୍କୁ କହିଥିଲି। ମୋ ପାଇଁ ତ ସେୟା ଟିକେ ବନେଇକି ଦେଲେଣିି ହଉଛି ଲେମ୍ବ ପାଣି କିି କିଛି ବି ଓରିଓ ପାଣି କିମ୍ବା ଓରିଓ ସେକ୍ କିମ୍ବା ଓରିଓ କେକ୍ କିଛି ତ ଦେଲେନି। ଆଉ ଯୋଉଟା ମୋର ଇଚ୍ଛା ନାହିଁପଣ ନିଜେ ପିଇବେ ବୋଲି ନିଜ ଇଚ୍ଛାରେ ନିଜେ ବନେଇକି ନିଜେ ହିଁ ପିଇ ଦିନ୍ତୁ। ମୋ କଥା ଚିନ୍ତା କରିବା କିଛି ଆବଶ୍ୟକ ନାହିଁ, ବୁଝିଲ?
ହଁ, ଆପଣଙ୍କ କଥା ଚିନ୍ତା ବି କରିବାକୁ ଚାହୁଁନି। କାରଣ, ଆପଣଙ୍କ ଭଳିଆ ମଣିଷ ଚିନ୍ତା କରିବା ଯାହା ନକରି ବା
ଆପଣ ସେ କଥାଟା ରାଗିକି କହୁଛନ୍ତି। ଆଉ ଏମିତି କଣ
ଆପଣଙ୍କ କଥା ପୁଣି ସେମିତି ଶୁଭୁଛି
ଏବେ ଶୁଭିଲା।
ଆପଣ ଟିକେ ଭଲରେ କଥା ହ ହଁ, ଏବେ ଆପଣଙ୍କ କଥା ଟିକେ ସ୍ପଷ୍ଟ ହଉଛି।
ଆପଣଙ୍କ କଥା ବି ମଝିରେ ମଝିରେ ଶୁଭୁନି। ମୁଁ, ଆପଣଙ୍କୁ କିଛି କହୁଛି କି କିନ୍ତୁ, ମୁଁ ସେଇ କଥା ଗୁଡାକ ଜାଣୁଛି। କାରଣ ନା, ମତେ ସେଇ କଥା ଗୁଡାକ ଟିକେେ କିେ ଯୋଉ ମାନେ ଯୋଉଠୁ ଯୋଉଠୁ ଲାଗୁଛି। ସେଠୁ ସେଠୁ ଟିକେ ଶୁଭୁଛି ବୋଲି ମୁଁ କହିଦଉଛି। ଏମିତି କହିଁ କହୁଛନ୍ତି। କି
ତାହେଲେ ନାଇଁ ନାଇଁ ତାହେଲେ ମତେ ଲାଗୁଛି। ଯୋଉ ବର୍ଷା ଆସିଲାଣି ସେଥିପାଇଁ। ବୋଧେ ଏ ଏମିତିଆ ହଉଥିବ ମତେ ବୋଲି ମତେ ମୁଁ ଭାବୁଛି। ହେଲେ ବର୍ଷା ବେଳେ ତ ଆମେ କଥା ହବାଟା ଠିକ୍ ନ କାହିଁକିନା ବିଜୁଳି ଘଡଘଡି ମାରୁଥାଏ। ସେଥିପାଇଁ କଥାବାର୍ତ୍ତା ତ ଜମା ବି ମତେ ଠିକ ବୋଲି ଉଚିତ ବୋଲି ମତେ ଲାଗେନି ସ ଆମେ ବର୍ଷ ଟାଇମରେ କଥାହବାନି। ହେଲେ ଏବେ ଯଦି ଆପଣ ଚାହିଁବେ ମୁଁ ଆଉ ଗୋଟେ। କଲ ରେ ଆପଣ ଆପଣଙ୍କ ସହିତ କଥା ହେଇଯିବେ। ଆଉ ଆପଣ ବି ମୋ ସହ କଥା ହେଇଯିବେ ନା କଣ କହୁଛନ୍ତି?
ଜମା ବି ମୁଁ ଆପଣଙ୍କ ସହିତ କଥା ହେବାକୁ ଚାହୁଁନି। ଆଉ ଜାଣିଛନ୍ତି ମୁଁ ନୁହେଁ ଆପଣଙ୍କୁ ସାଇନ୍ସ ବିଷୟରେ ଗୋଟେ କଥା ଜାଣିଛି। ସେଇ ସାଇନ୍ସ ବିଷୟରେ ମୁଁ ଆପଣଙ୍କୁ କହିବି। ଆପଣ ତ କହିଥିଲେ ନା। ମତେ ବିଜ୍ଞାନ ବିଷୟରେ ଜାଣିବାର ବହୁତ ଅ ଅନୁଭବ ଅ ତାହେଲେ ମୁଁ ଆପଣଙ୍କୁ ସେ ବିଜ୍ଞାନ ବିଷୟରେ କହିବି। ଗୋଟେ ବଢିଆ କଥାଟେ ମୁଁ ଜାଣିଛି। ଆଉ ସେଟା ଯେତେବେଳେ ମୁ ଫାଷ୍ଟ ନିଜ ଘରେ ଟ୍ରାଏ କରିଥିଲି ସେଟା। ମାନେ ଏ ମୁଁ ବି ଫାଷ୍ଟ ଭାବିଲି ଏଇଟା ବିଜ୍ଞାନ ନୁହେଁ। ଏଇ ଗୋଟେ ମଜିକ ଆଉ ଜାଣିଛନ୍ତି। ଗୋଟେ କଥା ଆ ଆପଣ ଗୋଟେ ଗୋଟେ କଥା କହିଲେ ଏଇ ଯୋଉ ଲୁଣରେ
ଥାଟା ସେଇ କଥାଟା ଆପଣ ମୋ ସହିତ ଆଉ ଟିକେ ପରେ ବୋଧେ କଥା ହେଇଯିବେ ଏବେ ଯାଉଚି ମୋତେ ଭୋକ ଲାଗିଲାଣି ମୁଁ ଖାଇବି ଆପଣ ମୋ ପାଖକୁ ଫୋନ ଟା ନେଇକି ଆସନ୍ତୁ ଆମେ କ ଥା ହେବା ପରେ
ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଗୋଟେ କଥା ଶୁଣନ୍ତୁ ଆପଣ ଗୋଟେ କଥା ଶୁଣନ୍ତୁ ଆ ଆପଣ କହିଥିଲେ ଦଶ ମିନିଟ ପଚାଶ ସେକେଣ୍ଡ ଭୁଲିଗଲେ
ହଁ ପାଖାପାଖି ତ ହେଇଗଲାଣି ଦେଖି ଦିଅନ୍ତୁ। ଭଲସେ